ହ୍ୟାଲୋ
ହ୍ୟାଲୋ
ହଁ ଆଜ୍ଞା ନମସ୍କାର
ହ ନମସ୍କାର
କଣ କରୁଛନ୍ତି?
ଏଠି ବସିଥିଲୁ ଆଉ ଆପଣ କଣ କରୁଛନ୍ତି
ମୁଁ ବି ବସିଥିଲି ଆଉ ଖାଇଥିଲି କଣ?
ଏଇ ଚକୁଳି ପିଠା ଖାଇଥିଲୁ ଆଉ
ଆଚ୍ଛା କଣ ଜବ କରୁଛନ୍ତି ନା ପାଠ ପଢୁଛନ୍ତି
ନାଇଁ ପଢ଼ାପଢ଼ି ଚାଲିଛି ଗ୍ରାଜୁଏସନ୍ ଲାଷ୍ଟ ଇୟର ଚାଲିଛି ଆଉ
ଆଛା ହଁ ମୁଁ ଖାଇସାରିଲିି ମୋର ବି ସେମିତି ଚାଲିଛି ପଢାପଢି
ହୁ ହୋଁ
ଆଉ ବର୍ଷା ହଉଛି
ହଁ ୟାର ତ କାଲି ରାତିଠାରୁ ବର୍ଷା ହଉଛି
ଆପଣଙ୍କ ଘର କୋଉଠି?
ଭୁବନେଶ୍ୱର
ଆଛା ଆଉ କାଲି ପୁରୀ ଯାଇଥିଲେ ଦେବସ୍ନାନ ପୂର୍ଣ୍ଣିମା ଦେଖିବା ପାଇଁ
ନାଇଁ ଯାଇନି
ଆଛା ନାଇ ମୁଁ ଯାଏନି
ଆଉ ଆପଣଙ୍କ ଘର କୋଉଠି?
ହୁଁ ଆମ ଘର କଟକ ରେ
ହ ହ
ଆଉ ଆପଣ କଣ ହଷ୍ଟେଲ ରେ ରହୁଛନ୍ତି ନା କୋଉଠି
ନା ନା ଗାଁରେ ବା ହଁ ଘରେ ହୁଁ ହୁଁ
ଆଛା ଆପଣଙ୍କ ଭାଇ ଭଉଣୀ କେତେ କଣ?
ହୁଁ ଗୋଟେ ବଡ ଭାଇ ଅଛି ଆଉ ଦାଦାଙ୍କର ଦିଟା ଝିଅ ଅଛନ୍ତି ଆଉ
ଆଚ୍ଛା ଆପଣ ଦି ଭାଇ ତାହେଲେ ଆଉ
ହଁ ଆପଣଙ୍କର
ହଁ ଆମର ତିନି ଭାଇ ଗୋଟେ ଭଉଣୀ
ତମେ ବୋଧେ ସାନ
ହଁ ମୁଁ ସାନ
ହଁ ହଁ
ଆଉ ଆପଣଙ୍କ ବାବା ମା ଭଲ ଅଛନ୍ତି
ହଁ ଭଲ
ହ ଆଉ ଏବେ କଣ ବସିଛନ୍ତି ନା କଣ କରୁଛନ୍ତି ନା ପଢୁଛନ୍ତି
ନାଇ ରେ ବସିଥିଲି ଗେମ୍ ଖେଳୁଥିଲି ଆଉ
ଆଚ୍ଛା କି ଗେମ୍ ଖେଳୁଥିଲେ?
ମୁ ଫ୍ରି ଫାୟାର ଖେଳୁଥିଲି ଆଉ।
ଆଚ୍ଛା, ଭଲ ଖେଳନ୍ତି?
ହୁଁ।
ଭଲ ଆଉ।
ଆଉ ଆପଣ?
ମୁଁ ଏମିତି ବର୍ସିକି ବର୍ଷାକୁ ବସିକି ଦେଖୁଥିଲି। ଭଲ ଲାଗେ ଟିକେ ବର୍ଷା ତ। ବସିକି ଟିକେ ଓଦା ହଉଥିଲି, ତାପରେ ଆସିକି ଏବେ ଟିକେ ଦେଖୁଚି ବସି ଆଉ। ଆଉ ଆପଣ କଣ ଖାଇବାକୁ ସବୁ ଭଲ ପାଆନ୍ତି?
ମୋର୍ ତ ସବୁ ବିରିୟାନୀ ଆଉ।
ଆଚ୍ଛା ହଁ ସେଇଟା ଝିଅମାନଙ୍କର। କେମିତି କଣ ଆପଣଙ୍କର ହେଇଯାଇଚି ଭଲ ଆଉ।
କଣ ବିରିୟାନୀ?
ଆଉ, ହଁ ଝିଅମାନେ ଟିକେ ବେଶୀ ପସନ୍ଦ କରନ୍ତି ନା।
ହୁଁ, ତମେ ଭେଜ ନା ନନ୍ ଭେଜ୍?
ମୋର ମୋର ନନ୍ ଭେଜ୍ ନା।
ଅ ଅ ଆରେ ଆମେ କଣ କହିଲ ଖେଳାଖେଳି କରିବାକୁ ଯାଉନା ସବୁ ବାହାରକୁ। କ୍ରିକେଟ ଖେଳାଖେଳି କରିବାକୁ ଯାଉ। ସେଥିପାଇଁ ସାଡେ ତ କିଛି ମିଳେ ନାହିଁ, ଆଉ ଏଇଗୁରା ହିଁ ଖାଉ ଆଉ।
ଆ ସେଇ ସବୁ ଖାଇ ଖାଇ ବି ଅଭ୍ୟାସ ହେଇଯାଇଛି ବୋଧେ ଆଉ।
ହୁଁ।
ହଁ, ଆଉ ତମ ନାଁ ଟା କଣ?
ଆଚ୍ଛା।
ଆଉ ତମ ନାଁ, ହଁ।
ମୋ ନାଁ ପ୍ରିୟା।
ଓହୋ।
ହଁ, ଆଉ କୁଆଡେ ସବୁ ବୁଲିବାକୁ ଭଲ ଲାଗେ ଯିବା ପାଇଁ? କୋଉ ଜାଗା ସବୁଠୁ ବେଶୀ ଭଲ ଲାଗେ?
ସେମିତି ତ ନାହିଁ କିଛି ମତେ କିଂ ଗୋଟାଏ ଜାଗା ମୋର ଡ୍ରିମ୍ କିନ୍ତୁ ପୁରା ହେଇପାରୁନାହିଁ।
କୋଉଠି?
ଏ ଖେଳ ଦେଖିବାକୁ। କ୍ରିକେଟ ଖେଳ ଦେଖିବାକୁ ଷ୍ଟାଡିୟମ୍।
ମୁଁ ଭାବିଲି କୋଉ ମନ୍ଦିର ସ୍ଥାନ କହିବେ।
ନାଇଁ ସେଗୁରା ନାଇଁ। ଗୋଟାଏ ଡ୍ରିମ୍ ସେଇଟା ମୋର ଅଛି ସେଟା ପୁରା ହେଇପାରୁନାହିଁ।
ଏ ସେଇଠିକି ଯାଆନ୍ତୁ। କଣ ଅସୁବିଧା ରହୁଚି ନା କଣ?
ଆସୁବିଧା ନାହିଁ। ଇଣ୍ଡିଆ ମ୍ୟାଚ ଥିଲାବେଳେ ସେତେବେଳେ ଟିକେଟ୍ ମିଳେ ନାହିଁ। ଇଣ୍ଡିଆ ମ୍ୟାଚଟା ହିଁ ଦେ ଖିଆ ପାଇଁ ଭଲ ଲାଗେ। ସେଥିପାଇଁ ଟିକେଟ୍ ମିଳେନି।
ଆଚ୍ଛା ଆପଣ ପୁରା ଖେଳ ପ୍ରେମୀ ଆଉ।
ପୁରା ନୁହଁ ବହୁତ୍‌।
ହୁଁ।
ଆପଣଙ୍କୁ କଣ ଭଲ ଲାଗେ ସବୁ?
ମତେ କଣ ସବୁ ଭଲ ଲାଗେ? ମତେ ଟିକେ ଏଇ ଫ୍ରି ଟାଇମରେ ଟିକେ ରୋଷେଇବାସ୍ ସ କରିବାକୁ ଟିକେ ଭଲ ଲାଗେ। ଗୀତ ଶୁଣିବାକୁ ଭଲ ଲାଗେ।
ଅ ହ।
ଏମିତି ସବୁ ଭଲ ଲାଗେ ଆଉ। ଆଉ ବୁଲିବା ପାଇଁ ଯିବା ପାଇଁ ବହୁତ୍ ଭଲ ଲାଗେ। ବୁଲିବାକୁ ତ ବହୁତ ଭଲ ଲାଗେ। ବାକି ଟିକେ ବାନ୍ ନ୍ତି ଚକରେ ମୁଁ କୁଆଡେ ଯାଇପାରେନି। ତଥାପି ପଳାଏ ବାନ୍ତି କରିି ପଳାଏ। କାରରେ, ବସ୍ ରେ, କେବଳ ବାଇକ୍ କୁ ଛାଡିଦେଲେ, ଟ୍ରେନ୍ ଛାଡିଦେଲେ, ଆଉ ସବୁ ଥିରେ ମୋର ବାନ୍ତି।
ବାନ୍ତି ପ୍ରୋବ୍ଲେମ ପାଇଁ, ଫିର୍ ବି ମୁଁ ଯାଏ। ଯାଏନି କହିହବନି, ଯାଏ ସାଲାଇନ୍ ଫାଲାଇନ୍ ନିଏ, କିନ୍ତୁ ଯାଏ। ବୁଲିବାରେ ନୋ କମ୍ପ୍ରୋମାଇଜ୍। ହଁ, ଏମିତି ଆଉ।
ରଜରେ କୁଆଡେ ଯାଇଥିଲେ ବୁଲିବାକୁ?
ରଜରେ ତ ବହୁତ ଜାଗା ଯାଇଥିଲି, ମନ୍ଦିର ଫନ୍ଦିର ଯାଇଥିଲି। ଥିଲି। ଆହୁରି ବି ବହୁତ ଜାଗା ସବୁ ଯାଇଥିଲି। ଯୋଉଠି ସବୁ ବି ଆମର ସବୁ ରଜରେ ସବୁ ପ୍ରୋଗ୍ରାମ ହଉଥିଲା, ସବୁ ଯାଇଥିଲି ବି ବୁଲିବା ପାଇଁ। ମତେ ବୁଲିବାକୁ ଭଲ ଲାଗେ ନା। ନାଇଁ ସେଠିକି ଯାଇନି।
ସେଇଟା ତ ଭୁବନେଶ୍ୱରରେ ଫେମସ୍ ହେଇଗଲାଣି?
ହୁଁ, ନା, ମୁଁ ଯାଇନି ସେଠିିକି ଆଉ।
ସେଇଟା ଆମରି ଗାଁରେ ହିଁ ହଉଛି।
ଆଚ୍ଛା, ଭଲ ଆଉ। ତମ ଗାଁ କୋଉଠି ଭୁବନେଶ୍ୱରରେ?
ସେ ପଟିଆ ପାଖରେ ଆଉ।
ଆଚ୍ଛା, ପଟିଆଟା ଆମର ଜଙ୍ଗଲ ଲାଇନ ନା?
ନା, ତ, ପଟିଆରେ ତ ଜଙ୍ଗଲ ନାହିଁ। ପଟିଆ ଟା ମେନ ରୋଡ ହେଇକି ଇଏ ହେଇଗଲାଣି, ସହର ଭଳିଆ ହେଇଗଲାଣି ପଟିଆଟା। କିଟ୍ ପାଖରେ।
ଆଚ୍ଛା, ନା, ମୁଁ ଯାଇନି। ମୁଁ ତ ଘରୁ ମେନ୍ କଥା ହଉଛି ଯାଇପାରେନି କୁଆଡେ। ସେମିତି ହେଇଥିଲେ ହଁ ବୁଲିବାକୁ କେତେବେଳେ କେମିତି କର ପଳାଏ ସେମିତି। ବାକି ନହେଲେ ବେଶୀ ଯାଇପାରେନି, ଏଇ ବାନ୍ତି ଚକରରେ ମୁଁ କୁଆଡେ ଟିକେ ଯାଇପାରୁନି।
ଆଚ୍ଛା,
ହୁଁ ଏମିତି ସବୁ ଆଉ। ଆଉ ଦେହ ପାହା ସବୁ ଭଲ ଅଛି? ନା, ମ, ବର୍ଷାରେ ଓଦା ହଉଛି କୁଆଡେ ଯିମି।
ଥଣ୍ଡା ହବ। ଥଣ୍ଡା ଦିନ ପାଗଟା ଏଇଟା।
ଥଣ୍ଡା, ଥଣ୍ଡା ହେଲେ ମେଡିସିନ ଖାଇଦେଲେ ଚଳିଯିବ। କିନ୍ତୁ ବର୍ଷା ଆଉ ପଳେଇଲେ ଆଉ ଆସିବ ନା।
ବର୍ଷା ସିଜନଟା ତ ଅଛି, ସରିଲେ ଆସିବ କଣ।
ସିଜିନଟା ଅଛି ଯେ, କିନ୍ତୁ ବର୍ଷା ସେ ଯୋଉ ମାନେ ବେଶୀ ଜୋର ନାହିଁ, ଯଷ୍ଟ ଝିପ୍ ଝିପ୍ ପରିକା ହଉଛି। ସେଇଟା ଟିକେ ଭଲ ଲାଗେ। ଗୋଟେ, ଦିଟା, ରିଲସ କରିଦେଲେ ଆଉ ଟିକେ ଭଲ ଲାଗିବ ଆଉ।
ରିଲ୍ସ ଫିଲ୍ସ କର ତାହେଲେ?
ହେଲା, ନାମ ସେମିତି। ତମେ କର?
ନା, ମୋର ମୁଁ ଆଇଡିରେ ଖାଲି କ୍ରିକେଟ ଭିଡିଓ। ମୋ ଆଇଡିରେ ଖାଲି ମୋର ସଟ୍ସ ସବୁ ପଡେ।
ଆଚ୍ଛା, ଭଲ ଆଉ ପୁରା କ୍ରିକେଟ ପ୍ରେମୀ ଆଉ?
ଆଇଡି ତ ଯିଏ ଦେଖି
ଖେଳ, କ୍ରିକେଟ ବି ଖେଳ, ପାଠ ବି ପଢ, ହଁ। ଆଗକୁ ଆଗକୁ ଯାଅ ଗୋଟେ ଭଲ ଜବ୍ କର।
ହୁଁ।
ହୁଁ ଆଉ ବଡ ଭାଇ ମ୍ୟାରେଜ୍ କରିସାରିଚନ୍ତି?
ନା ନା ସିଏ ଏବେ ବାହାରେ ଚାକିରି କରଚି ରାଉଲକେଲାରେ।
ଉଁ ଓହୋ। ଆ ତମେ ପଢୁଚ ଆଉ ଆଉ ମଉସା କଣ କରୁଚନ୍ତି?
କିଏ?
ତମ ବାବା କଣ କରୁଚନ୍ତି?
ବାପାଙ୍କର ପା ଏକ୍ସପାୟାଡ଼ ହେଇଯାଇଚି।
ଆଚ୍ଛା ଆଚ୍ଛା ସରି ସରି ସରି ସରି ସରି। ଆ ମା ଘରେ ଅଛନ୍ତି?
ହୁଁ ମାମା ଅଛନ୍ତି।
ଆଛା ଏଗେନ୍ ସରି।
ନା ମ୍ ଭାଗ୍ୟରେ ତ ନାହିଁ ଆଉ କଣ କରିବି।
ହଁ ସବୁ କିଛି ତ ଗୋଟେ ଗୋଟେ ଦୁଃଖ ବି ଥାଏ ମୋର ମୋ ବଡ ସିଷ୍ଟର୍ ବି ଡେଥ୍ କରି ଯାଇଚନ୍ତି।
ଓହୋ।
ସବୁ କିଛିର କିଛି ନା କିଛି ଜୀବନର ତ ଥାଏ କିଛି ନା କିଛି ସୁଖ ଦୁଃଖ ଲାଗି ରହିଥାଏ।
ଆଉ ତମ ଭାଇ
ମୋ ଉପରେ ମୋ ବଡ ସିଷ୍ଟର ଭାଇ ମୋର ସବୁ ସେମିତି ବିଜନେସ୍ ଜବ୍ ଏମିତି ସବୁ ତାଙ୍କର ସବୁ ଚାଲିଚି ଆଉ।
ଆଛା।
ତାଙ୍କ ଲାଇନ୍ ରେ ସେ ସବୁ ଅଛନ୍ତି ମୁଁ ମୋର ମୋ ବାଟରେ ଖାଉଚି ପିଉଚି ପଢ଼ାପଢ଼ିରେ ଇଣ୍ଟରେଷ୍ଟ ନାହିଁ ମ ଖାଉଚି ପିଉଚି ଖାଲି ଶୋଉଚି।
ହଁ ଏବେ କଣ
ହେଲା ଖାଲି ଖାଉଚି ଖାଇ ଦଉଚି ପିଇ ଦଉଚି ହଁ ଶୋଇ ପଡୁଚି ଖାଲି। ଆ ଏଇ ବର୍ଷା ପାଗରେ ଯୋଉ ଖାଲି ଶୋଇବାକୁ ଯୋଉ ମଜା ତା ଦେହରେ ଟିକେ ହେଇଗଲେ ଚିକେନ ବିରିୟାନୀ ଫିରିୟାନୀ ଏ ଶଇଲା ଆଉ। ଆଉ ସନ୍ଧ୍ୟା ଟାଇମ୍ ରେ ଟିକେ ଆମର ଫାଷ୍ଟ ଫୁଡ ହେଇଗଲେ ମଙ୍ଗଳବାର କିଏ ମାନେ କେବଳ ସୋମବାର ଗୁରୁବାର ଛାଡ଼ ଦେଲେ ମୁଁ ଆଉ ସବୁବାର ଖାଇଦିଏ।
ମୁଁ ତ କୋଉ ବାରେ ବି ମାନେନି ସବୁ ବାରେ ଖାଇଏ ସୋମବାର ଖୋମବାର ସବୁବାରେ।
ଆଉ କଣ ଆଉ କଣ ମୋଠୁ ବଡ ଭକ୍ତ ଆଉ।
ହଁ ସେଥିରେ କଣ ଅଛି ମଣିଷ ଜୀବନ ଖାଇ ପିକି ବଞ୍ଚିବା କଥା ତାପରେ ଯାହା ହବ ଦେଖାଯିବ। ଠାକୁର କଣ କହିଚନ୍ତି ନା ଟୁକୁ ମାରିକି ମନକୁ ମାରିକି କିନ୍ତୁ ଭକ୍ତି ଦେଖାଅ ମନରେ ଇଚ୍ଛା ଥିବ ଖାଇବା ପାଇଁ ଧୋପରେ ଭକ୍ତି ଦେଖେଇଲେ କଣ ହବ
ହଁ।
ଯେତିକି ଭକ୍ତି ଦେଖିବା କଥା ଦେଖେଇଲେ ଚଳିବ ଆଉ ଯେତିକି ଖାଇବା କଥା ଖାଇଲେ ବି ଚଳିବ
ହଁ। ଏମିତି ସବୁ ଆଉ। ଏବେ କଣ ବର୍ଷା ହଉଚି ନା ସେମିତି ଝିପ୍ ଝିପ୍ ନା ଟୋଟାଲ ହଉନି?
ନା ସେଠୀ ରହୁଛେ।
ଆଚ୍ଛା। ହଁ, ଭଲ ହଁ ଆମର ବି ସେମିତି ସେଇ ଝିପିଝିପ ପୁରା ଜିପେଇ ଟିପିରି ଟିପିକା ପରିକା ହଉଛି। ଆଉ ଜୋର ବି ହଉନି, କି ଧିରେ ବି ହଉନି।
ହଁ, ହଁ।